ଗୁଡ଼୍ ଶୁଭ ସ ହେଲୋ ମ୍ୟାଡ଼ାମ
ହୁଁ ନମସ୍କାର ମ୍ୟାଡ଼ମ୍ କେମତି ଭଲ ଅଛନ୍ତି?
ଭତ ଅଛି ମ୍ୟାଡ଼ାମ ଆପଣ କେମିତି ଅଛ
ବଢିଆ ବଢିଆ ଆଉ ଏଇ ସକାଳୁ ଆଉ ସକାଳୁ ଦ ଖରାଦିନେ ସକାଳୁ କେତେବେଳେ ଉଠିଯାଆନ୍ତି?
ହୁଁ ସକାଳେ ଜଲ୍ଦି ଉଠୁଛି ମାନେ ନିଦ ଜଲ୍ଦି ଭାଙ୍ଗି ଯାଏ।
ଖରା ଦିନ ଟିକେ ଏମିତି ହୁଏ ନା ଶୀତ ଦିନ ଟିକେ ଆଲସେ ଆଲସେଆ ଲାଗେ ଆଉ ଆଉ ଟିଫିନ ଖାଇବା ସରିଲା।
ହଁ ମ୍ୟାଡ଼ାାମ ସରିଲା। ଟିଫିନ ଖାଇବାରେ ପୋହା ବନା ହେଇଥିଲା। ଆପଣ କଣ କରୁଥିଲେ ଆଜି ଟିଫିନ ରେ?
ରୁଟି ରୁଟି ଆମର କମ୍ପଲସରୀ ଆଉ ଘରେ କିଛି ଖାଆନ୍ତିନି ତ କମ୍ପଲସରୀ ରୁଟି ବନେଇବାକୁ
ହଁ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ହେଲେ ଆଉ ଆପଣଙ୍କର କାମ କେମିତି ଚାଲିଛି ସବୁ?
କାମ ଏବେ ଠିକ ଚାଲିଛି ମୁଁ ତ ମେକଅପ୍ ବି ଏମିତି କରେ ମେହେନ୍ଦି ବି ଲଗାଏ। କିନ୍ତୁ ଏବେ ଯୋଉ ଖରା ଦିନ ପାଇଁ ଟିକେ ଟିକେ ବନ୍ଦ କରିଛି ଆଉ।
ସେଇଟା ହିଁ ପଚାରୁଥିଲି ଆକ୍ଚୁଆଲି ମୋର ଗୋଟେ ଭାଇର ବାହାଘର ଅ ଛି ତ
ଓଉ କେବେ ଅଛି କି?
ହଁ ଏ ଜୁନ୍ ମାସରେ ଅଛି ଆଜ୍ଞା
ଓହୋ ଜୁନରେ ଅଛି ନା ହଁ
ହଁ ହେଲେ ମେକଅପ ରେ କଣ କେମିତି ଟିକେ ମତେ ଆଇଡିଆ ଦେଇଥିଲେ ଭଲ ହେଇଥାନ୍ତା ଆପଣ।
ଓହୋ ମେକଅପ ଦେଖନ୍ତୁ ଯଦି ମେକଅପ ଆର୍ଟିଷ୍ଟରୁୁ କରାଇବାକୁ ଯଦି ଚାହୁଁଛନ୍ତି
ଆଜ୍ଞା
ତାଙ୍କୁ ଆଗରୁ ବୁକ୍ କରିବାକୁ ପଡେ କାଁ କାଁ କାରଣ ସେମାନେ ଅଲଗା ବି ଅଁ ତମର କରନ୍ତି ବୁକିଂ ପାଇଁ ତ ଯଦି ସେମାନେ କୁକିଂ କରିନେବେ ଆଉ ଅଲଗା କଷ୍ଟମର ପାଇଁ ହଁ କରିଦେଇଥିବେ। ତ ଦିନକୁ କାମ କ୍ଲି ଯାଇ ପାରିବେନି ନା ତ ଆଗରୁ
ଓହୋ
କୁ ପଡ଼େ
ଅ ହେଲେ ମାନେ ହଁ କୁହନ୍ତୁ।
ହ ଏ ବ୍ରାଇଡ଼ ମେକଅପ ଦରକାର ନା
ଆଜ୍ଞା ଆଜ୍ଞା ବ୍ରାଇଡାଲ ମେକପ ମାନେ ସେ ଭାଇଙ୍କର ଯୋଉ ଭାଉଜ ଆସ୍ ସେ ତାଙ୍କ ପାଇଁ ମେକପ୍ କରିବାର ଥିଲା। ହେଲେ।
ତାଙ୍କ ମେକଅପ୍ ପାଇଁ ନା। ଏ ଦେଖନ୍ତୁ। ମେକଅପ୍ ତ ସମସ୍ତେ କରନ୍ତି କିନ୍ତୁ ମେକଅପ୍। କରିବାର ବି ଗୋଟେ ସ୍କିଲ୍ ଥାଏ ତାର ଜାଣି ବହୁତ ଦରକାର ଯେମିତି ସମ ତାଙ୍କ ସ୍କିନ୍ ସମାନ ନ ଥାଏ ନା। ନା କାର ଡ୍ରାଇ ଥାଏ। ଥାଏ କା ଅଏଲି ଥାଏ। କା ସେନ୍ସିଟିଭ ଥାଏ। ତା କମ୍ବିନେସନ ଥାଏ ତ ସେମିତି ଦେଖି
କମ୍ବିନେଶନ ଥାଏ।
ହଁ ସେଟିକି ସେ ସବୁ କରିବାକୁ ପଡ଼େ ଆଉ ଯଦି ତମେ ନିଜେ। କରିବ ତମେ ନିଜେ କରିବାକୁ ଚାହୁଁଛ କି।
ଏ ମୁଁ ହଁ ଚାହୁଁଛି ନିଜେ କହିବାକୁ। କଣକରିବି ମାନେ କୌ ପ୍ରଥମେ କଣ କେମତି ଆହଁ ଆଜ୍ ଆ ଜ୍ଞା ଜ୍ଞା ମୁଁସେତିକି ପଚାରିବାକୁ ଚାହୁଁଥିଲିଆପଣଙ୍କୁ।
କର୍ଲେ ହବ ବାକି ତମେନିଜପାଇଁ ବି କରିପାରିବ ସେମେକ ପ୍ରଥମେତ ତାଙ୍କ ସ୍କିନକୁ ଜାଣିବାକୁ ପଡି ଇବ ସେ ଡ୍ରାଏସ କେମତି? ତାପ୍ରେ ସ୍କିନକୁ ଟିକିଏ ମେକଅପ୍ । ସ୍କିନ ଯଦି ଆମ ମର ରେପ ନ କରିବା। ଟା ତାଲେ କପରେଛିନଫେକ୍ସ ସାଇଡ କୁପ୍ ପ୍ରେ ରାଇଜର ଏମତି ଲଗେଇକିଣା ମତେ ତା ଉ।
ଆ ଆଉ।
ତିନ ଟିକେ ତାପରେ ତାଙ୍କୁ। ଟୋନର ଦେଇପାରିବେ। ଭଲ
ସାର୍
ତ ନରେ